ହ୍ୟାଲୋ ନମସ୍ତେ।
କଣ କରୁଥିଲେ।
ଏଇ ବସିଥିଲି ଆଉ ଆପଣ କଣ କରୁଥିଲେ।
ମୁଁ ବି ସେମିତି ବସିଥିଲି ଆଉ।
ଆଉ ସବୁ ଭଲ ଅଛି।
ହଁ ବହୁତ୍ ଭଲ ଅଛି ତମେ କେମିତି ଅଛ।
ହୁଁ ମୁଁ ବି ଭଲ ଅଛି ଆଉ ଘରେ ସମସ୍ତେ ଠିକ୍ ଠାକ୍।
ହଁ ବହୁତୁ ଭଲ ଅଛନ୍ତି ତମ ଘରେ।
ଆମ ଘରେ ବି ସମସ୍ତେ ଭଲ ଅଛନ୍ତି ଆଉ ଏବେ ସନ୍ଧ୍ୟାରେ କଣ ଖାଇଥିଲ।
ଆଜି ବିସ୍କିଟ ଆଉ ଚା ଖାଇଥିଲି।
ଓହୋ।
ତମେ
ମୁଁ ଆଜି ମୋମୋସ କରିଥିଲି ତ ମୋମୋସ୍ ଖାଇଥିଲି।
ଭଲ ସେଗୁଡ଼ା ଖାଇବା କଥା ନୁହେଁ ଦେହ ପାଇଁ ବହୁତ କ୍ଷତିକାରକ।
ହଁ ସେଟା ବାହାରର ଆଣିକି ଖାଇଲେ ମାନେ କ୍ଷତିକାରକ ହୁଏ କିନ୍ତୁ ଅ ମୁଁ ତ ନିଜେ କରିକି ଖାଇଥିଲି ନା ସେଥିପାଇଁ ଭଲ ମୋ ପାଇଁ।
ଭଲ କରିଛ।
ହୁଁ। ଆଉ ଆଉ ତମର ଆଜି ଦୈନନ୍ଦିନଙ୍କ ଜୀବନରେ କଣ କେମିତି ହେଲା କହିବ?
ହଁ ନିଶ୍ଚୟ କହିପାରିବି ମୁଁ ସବୁଦିନ ପ୍ରତିଦିନ ସକାଳ ସାଢେ ପାଞ୍ଚଟାରେ ଉଠେ। ଉଠିବା ପରେ ଦାନ୍ତ ଘ ସେ ତାପରେ ସ୍ନାନ କରେ ସାଢେ ଛଅଟାରେ ତାପରେ କିଛି ସମୟ ବ୍ୟାୟାମ କରିବି ତାପରେ ବ୍ୟାୟାମ କରିକି ଆଠଟା ବେଳେ ଜଳଖିଆ କରେ।
ଭଲ କରିବା କଥା ବି ବ୍ୟାୟାମ ବି କରିବା କଥା ସବୁଦିନେ ପ୍ରାୟ ମୁଁ ତ ଛାତ
ହଁ ସଠିକ କହିଲ। ତାପରେ ମୁଁ ଜଳଖିଆ କରି ସ୍କୁଲ ଯିବା ପାଇଁ ପ୍ରସ୍ତୁତ ବି ହୁଏ।
ସ୍କୁଲ ଛା ତମେ କୋଉ ଶ୍ରେଣୀରେ ପଢୁଛ।
ଏଇ ପ୍ଲସ୍ ଥ୍ରୀ ସରିଲା ଆଉ।
ହୁଁ ହୁଁ। ଆଉ ଆଉ କିଛି ତମ ପର୍ବପର୍ବାଣୀ ବିଷୟରେ
ହଁ ଆମର ରଜ ପର୍ବ ଆଗକୁ ଆସୁଛି ନା ମୁଁ ରଜ ରଜ ପର୍ବ ଭିତରେ କହୁଛି ଶୁଣ। ଯୋଉ ରଜ ହଉଛି ଓଡିଆ ଜାତି ଏକ ଅତି ପ୍ରିୟ ଓ ଲୋକପ୍ରିୟ ପର୍ବ ଜାଣିଛ।
ହଁ। ହୁଁ ହୁଁ।
ସେଟା ସାଧାରଣତଃ ଜୁନ ମାସରେ ପଡେ ତିନି ଦିନ ଧରି ବି ରଜ ପାଳନ କରାଯାଏ ଯୋଉଟା କି ପ୍ରଥମ ରଜ କୁ ଜାଣିଛ କଣ କୁହା ଯାଏ।
ହୁଁ ନାଁ ଜାଣିନି।
ଆ ପ୍ରଥମ ରଜକୁ ପହିଲି ରଜ ତାପରେ ଦ୍ଵିତୀୟ ଦିନ ହଉଛି ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନ ଭୂମି ଦହନ।
ଓହୋ ଭଲ। ତାପରେ ରଜରେ ତ ଭଲ ନୂଆ ନୂଆ ଡ୍ରେସ ପିନ୍ଧନ୍ତି ପୋଡ ପିଠା ଖାଆନ୍ତି ଦୋଳି ଖେଳନ୍ତି।
ହଁ ଜାଣିଛି ତ ଜାଣିଛ ତମେ ରଜ ପର୍ବର ମୂଳ ଅର୍ଥ କଣ?
ନା ସେଇଟା ଜାଣିନି।
ମୁଁ କହିବି।
ହୁଁ ନିଶ୍ଚୟ।
ଏହି ପର୍ବ ପୃଥିବୀ ମାତାଙ୍କ ଯୋଉ ଋତୁସ୍ରାବ କାଳକୁ ସୂଚାଏ ଏହି ସମୟରେ ଭୂମିକୁ ମାତା ଭାବରେ ସମ୍ମାନ ଦିଆଯାଏ ଓ ଚାଷ କାମ କରାଯାଏ ନାହିଁ।
ଓହୋ ଓହୋ। ମୁଁ ଜାଣିନି ଜାଣିିନଥିଲି ଏ କଥା ଟା ଆଜି ତମ ପାଟିରୁ ଶୁଣି ଶୁଣିଲି।
ଥ୍ୟାଙ୍କ୍ ଧନ୍ୟବାଦ୍ ଯାହା ହେଉ ମୋଠୁ କିଛି ବି ଲୋକ ଶିଖୁଛନ୍ତି।
ହଁଅଅ, ଆଉ ସବୁ ସପିଙ୍ଗ୍ ସଇଲାଣି ରଜର?
ନା ମୁଁ ଯାଇନ ଆହୁ ଆହୁରି ଚାରି ଦିନ ଅଛି, ମାମୁଁ ଘରୁ ବି ଆସେନା ଡ୍ରେସ ଝିଅ ପିଲା ଝିଅ ମାନଙ୍କର ରଜ ଆଉ ଅଷ୍ଟମୀରେ। ଜିନିଷ ଆମର ବି ଆଉ ଗୋଟେ ଝିଅ ମାନଙ୍କ୍ ତାଙ୍କର ଯେମିତି ରଜ ସେମିତି ଗୋଟେ ଅଛି କୁମାର ପୂର୍ଣ୍ଣିମା।
ହଁ କୁମାର ପୂର୍ଣ୍ଣିମାର ମୁଁ ବି ଜାଣିଛି ଟିକେ ଟିକେ
ସେଇଟା ବହୁତ୍ ଲୋକପ୍ରିୟ ପର୍ବ ଆଉ କୁମାର ପୂର୍ଣ୍ଣିମା ଓଡିଶାର ଏକ ପ୍ରମୁଖ ବି ଝିଅ ମାନଙ୍କର ।
ନା ଜାଣିିନି।
ଏଇଟା ଫାଷ୍ଟ୍ ଆଶିନ ମାସ ଅ ପୂର୍ଣ୍ଣିମା ତିଥିରେ ଏଇ ପର୍ବ ପାଳନ କରାଯାଏ, ଏଇ ଦିନ ଚନ୍ଦ୍ର ସବୁଠାରୁ ସୁନ୍ଦର ପୂର୍ଣ୍ଣ ରୂପରେ ଦେଖାଯାଏ ସେଥିପାଇଁ ଆମେ ସଦାବେଳେ ମାନେ ସନ୍ଧ୍ୟା ହେଇ ଆସିବ ଯେତେବେଳେ ଆମେ ପୂଜା କରନ୍ତି। କାହିଁକି ନା ଜାଣିଚ? ସେଟା ଗୋଟେ ଅନ୍ଧ ବିିଶ୍ୱାସ୍ ସମସେ କଣ କୁହନ୍ତି କି ଏଏ ମାନେ ଫାଷ୍ ଯୋଉ ଜହ୍ନଟା ଆସିନଥାଏ ତାକୁ ଯଦି ପୂଜା କରିବ କହିବେ ଭଲ ସୁନ୍ଦରିଆ ବର ପାଇବ ଯଦି ବିି ଲେଟରେ ପୂଜା କରିବେ କହିବେ ବୁଢା ବର। ଅବି ଯାଆନ୍ତି ସବୁ ଭୋଗ ନେଇକି ନଈରେ ପକେଇବେ ନଈରେ ଯେତେବେଳେ ପକେଇବେ କିଛି ଯଦି ନ ପାଇବେ କହିବେ ତାହେଲେ ତୁ ବୁଢ଼ାବୁରା ନନ୍ ନଣ୍ଡା ବରା ନଣ୍ଡା ବର ପାଇବୁ ବୁଢା ବର ପାଇବୁ କାଳିଆ ବଳ ବି ପାଇବୁ ଏମିତି ସେମିତି କହନ୍ତି।
ଏମିତି ବିଶ୍ଵାସ କରନ୍ତି, ନା ଏମିତି ଖାଲି କୁହନ୍ତି ତାକୁ?
ଆରେ ନାଇଁଇଇ ଏଇଟା ବିଶ୍ଵାସ କରନ୍ତିନି କେହି, କିନ୍ତୁ ଅନ୍ଧବିଶ୍ଵାସ ଆଗରୁ ସମସ୍ତେ କୁହନ୍ତି ଗୋଟେ ମଜା ଲାଗେ।
ଅମ୍ ହୁଁ
ମୁଁ ତ ଓଷା କରେ, ମୁଁ ଯୋଉ ଓଷା କରେ କିନ୍ତୁ ବର୍ଷେ ବର୍ଷେ ପାଏ ଗୋଟେ ଗୋଟେ ବର୍ଷ ପାଏ ଗୋଟେ ଗୋଟେ ବର୍ଷ ପାଏନା। କିଛି ବି ନ ପାଇଲେ ଯୋଉ ନଈରେ ଯୋଉ ବାଲି ନଥାଏ ନା। ତାକୁ ସବୁ ଆମେ ଧରିକି ଆସୁ। ଚାଳ ମାନଙ୍କରେ ଆଗରୁ ତ ଛ ଯୋଉ ଚାଳ ଘର ଥିଲା, କୋଉଠି ଖୋଜି ଖୋଜିିକି ଯାହାର ଚାଳ ଘର ଥିବ ସେଠି ପକେଇବୁ।
ଆଉ ସେଠି ପକେଇଲେ କଣ ହୁଏ କି?
ମୁଁ ଜାଣିନି କିନ୍ତୁ ଆଗରୁ ତ ପକଉଛନ୍ତି ନା
ଓହୋଃ ନା ମୁଁ ମାନେ ଏତେ ଜାଣି ନିନା ସେଇଥିପାଇଁ ମତେ ଭଲ ଲାଗେ ଶୁଣିବାକୁ।
ଆଉ ବି ସେ ଯୋଉ ଗୀତ ବୋଲନ୍ତି ବି କୁଆଁର ପୁନେଇଁ କଣ କୁହନି ଜହ୍ନି ଗୀତ ଗୋଟେ କଣ।
ଓହୋଃ।
ଆଉ ଏଇ ଓଷାରେ ସକାଳ ପୁରା ସୂର୍ଯ୍ୟ ପୂଜା ମାନେ ଭୋରରୁ ରାତି ପାଇ ନଥିବ ଲୋକ ଉଠି ନଥିବେ ହବ ସନ୍ଧ୍ୟାରେ ଚନ୍ଦ୍ର ପୂଜା। କହନ୍ତି କନି ଭଲ ଜୀବନ ସାଥୀ ଆଉ ସୁଖମୟ ଭ ଭବିଷ୍ୟତ ପାଇଁ। ପ୍ରାର୍ଥନା କରନ୍ତି।
ହୁଁ ହୁଁ ହୁଁ ଭଲ। ଭଲ ତମର ପ୍ରାର୍ଥନା ଆ କରିକି ଆ ଗୋଟେ ଭଲ ଜୀବନ ସାଥୀଟେ ପାଇବ ଆଉ।
ସେଟା ଭାଗ୍ୟର କଥା ।ଯଦି ଭାଗ୍ୟରେ ଥିବ ପାଇବୁ ନହେଲେ ନାଇଁ।
ହଁ ସେଟା ବି ତ ଅଛି କିନ୍ତୁ। ନା ନା। ନା ସେମିତି ତ ଆଉ ତ ଏମିତି କେହି ନାହାନ୍ତି ।ନଣ୍ଡା ଭଣ୍ଡା ଏମିତି ତ କୋଉ ବି ପୁଅ ପିଲାଙ୍କୁ ଗୋଟେ ଦେଖିବାକୁ ବି ମିଳନ୍ତି। ନ୍ତିନି ପ୍ରଏ ସମସ୍ତ ଭଲ।
ହଁ ବା ହେଇଗଲା ନା ପାର୍ଲର ଯୋଉ ସେଲୁନ ଫେଲୁନ। ସମସ୍ତେ ବାଜାର ବା ଚୁଟି ନଥାଏ ସେମାନେ ଖପା ଚୁଟି ଲଗେଇ ଦଉଛନ୍ତି। ଫେଷ୍ଟିଆଲ ଯାଇକି ହେଇଯାଉଛନ୍ତି।
କାହିଲ ହଁ ।
ଆରେ ଝିଅ ପିଲା ତ ହଁ ଝିଅ ପିଲା ତ କଳା ହେଇକି ବି ।
ବେଶୀ ପୁଅ ପିଲାମାନୋନେ ତ ଅଧିକ ମେକପ ନିଅନ୍ତି ଝିଅ ପିଲାଙ୍କୁ କିଏ ପଚାରେ।
ହଁ ଆ ଦେଖିବ ଗୋଟେ ବାହାଘର ଫହାଘର ହେଲେ ପୁଅ ମାନେ ପାଉଡର ଲଗେଇ ସିଏ ସେଣ୍ଟ ମାରିକ ସିଏ ଦେଖିବ ଯିଏ କହିବ ସିଏ ବର କି ଆଉ।
ହୁଁ ହୁଁ ମୁଁ ବି ଦେଖିଛି।
ମ।
ଏବେ ସମସ୍ତେ। ସେ ଏବେ ସମସ୍ତେ ମାନେ କଣ କୁହନ୍ତି ମଡର୍ଣ ହେଇସାରିଲେଣି। ଆଉ ସେବାଗିଆ ଯ ଆଗ। ଆଗ କଳରୁ କହୁଥିଲେ ଲୋକମାନେ ଏମିତି ମିଳିବ ସେମତି ମିଳିବ ଆଉ ସେମିତି ଚାନ୍ସ ବି ନାହିଁ ମିଳିବାର।
ହୁଁ ଠିକ କଥା।
ହଁ ମାନେ କଳା ମିଳିପାରେ କିନ୍ତୁ ମତେ ଲାଗୁନି କି ବୁଢା ତାପରେ ନ ଣ୍ଡାଏମିତି କି ମିଳିବ ବୋଲିକି ।
ଆରେ ନାଇଁ ସେଟା ଗୋଟେ ଅନ୍ଧବିଶ୍ୱାସ। ଥିଲା ଆଉ ମୁଁ ବି ଯେତେ ଜଣଙ୍କୁ ଦେଖିଲିଣିି ଆମ ପଟରେ ବାହାଘର କାହିଁ କିିଏ ଗୋଟେ ବୁଢା ତ ବାହା ହଉ ନାହାନ୍ତି ଆଉ କୌଣସି ଘର ଲୋକ। । ଲୋକ କଣ ପାଗଳ ସେ ଗୋଟେ ବୁଢା ଲୋକଙ୍କୁ ବାହାଘର କରିବେ ସେ ବୁଢା କଣ। ବା ହେଇ ନଥିବ।
ହଁ ସେଇଆ ତ।
ସେ ହେଇଥିବ ପେଟୁଆ ମେ ଟୁଆ ହେଇଥିବ।
ଉଁ ହୁଁ ହଁ ଆଉ ଏମିତି ବି ଜଣେ ଜଣେ ଆ ମାନେ ଏମିତି ଗାଁ ରେ ଥାନ୍ତି ଜଣେ ଜଣେ ବୁଢା ମାନେ ଦେଖିକି ଏ ଝିଅ ପିଲାଙ୍କୁ କହିବେ କି ମୁଁ ତତେ ବାହା ହେଇଯିବି। ତୁ ମୋ ସ୍ତ୍ରୀ ହବୁ ।
ହଁ ଠିକ ଠିକ ହଁ ଜେଜ ହିସାବ ହଁ ।
ହଁ କମେଣ୍ଟ ମାରିବେ କି ଇଏ ତୋତେ ବାହା ହବ ଇଏ ତୋ ସାମୀ ହବ ଏମିତି ସେମତି।
ହୁଁ। ଯୋଉମାନେ ସବୁ ଜେଜ ହିସାବ। ହିସାବରେ ହେବେ ଅଜା ହିସାବରେ ହେବେ ଏଇମାନେ ସବୁ।
ହଁ । ଫା ଯଦି ଆମେ ଛୋଟ ଥିଲୁ ଯେତେବେଳେ ସେମାନେ ଯଦି କୁହନ୍ତି ଗୋଟେ ଚିଡ଼ା ମାରେ ମାନେ ଶୁଣିବା ଗୋତେ ବିରକ୍ତ ଲାଗେ ହେ ତମେ ଏମିତି କଣ କହୁଚ। ମୁଁ ହେବିନି ତମକୁ ବାହେବି ଏବେ। ଏବେ ଶୁଣିଲା ବେଳକୁ ଗୋଟେ ହ ତୁ କଣ କହୁ ବୋଲି କି।
କାହିଁକି ନା ଆମେ ସେତେବେଳେ ଜାଣିିନଥାନ୍ତି ନା କିଛି। ସେଥିପାଇଁ ଆମକୁ ଚିଡ଼ା ମାଡେ।କିନ୍ତୁ ଏବେ ଆଉ ସବୁ କିଛି ଜାଣି ସାଇଲେଣି। ତ କଣ
ହଁ। କିନ୍ତୁ ଆଉ ହଁ। କିନ୍ତୁ ଆଗରେ ଛୋଟ ଛୋଟ ବେଳ ଦିନରେ ସବୁ ଗୋଟେ ଭଲ ଲାଗୁଥିଲା। ଏବେ ତ ଅଛି କିନ୍ତୁ ଏତେ ବି ଭଲ ନାହିଁ।ଯେମିତି ଲାଗୁଛି କି କିଏ ଗୋଟେ ଆମକୁ ସେଇ ଛୋଟ ବେଳ ର ସବୁ ଦେଇ ଦିଅନ୍ତା ଆମେ ପଳାନ୍ତୁ ଫେରି ସେଇ
ହୁଁ କିନ୍ତୁ ବେଶୀ ମନେ ପଡେ ସ୍କୁଲ ବେଳ କଥା।
ହଁ ସବୁଠୁ ବେଶୀ ମନେ ପଡେ।ସେ ଖାଇବା ଖେଳିବା ଲୁଚିକି ସ୍କୁଲ ରୁ ପଳେଇ ଆସିବା। ତାପରେ ଘରେ କହିବା। ସ୍କୁଲ ଯାଉଛୁ ପଳେଇବା ମିଛ କହିକି ବୁଲିବାକୁ। ବଢିଆ ଲାଗେ କିନ୍ତୁ।
କିନ୍ତୁ ସ୍କୁଲ ବେଳ ଆମେ ସ୍କୁଲରେ ଥିଲାବେଳେ ସମସ୍ତେ କଲେଜ ଯାଉଥିବେ। ଇଚ୍ଛା ହବ ହେ ଏ ସ୍କୁଲ ଟା କେବେ ଯିବ କେ ଯାଣି ଆମେ କଲେଜ ଯିବୁ ପୁଣି କଲେଜ ଟାଇମ୍ ରେ ଯେତେବେଳେ ସ୍କୁ ଥରେ ଯିବା କହିବା ହେ ଆମେ ସ୍କୁଲ ଟାଇମ ରେ ଥିଲେ ଭଲ ଥିଲା।
ହଁ ଏଇଟା ସବୁ ଜାଗାରେ ମାନେ ଯାହାବି ଶୁଣିବୁ କିଏ ବି ଗୋଟେ କହୁଥିବ। ହଁ ଆମର ସ୍କୁଲ ଦିନ କେତେ ଭଲ ଥିଲା।ଆଉ ଆମକୁ ଆଉ କିଏ ପଢେଇ ଦିଅନ୍ତା ଆମକୁ। ଆହୁରି ପ୍ରଥମ ଶ୍ରେଣୀରୁ କିଏ ଗୋଟେ କୁହନ୍ତା ତୁ ପଢ ଯାଇକି ଆମେ ପଢନ୍ତୁ।
ହଁ ନାଇଁ ଆମେ ଏବେ କିଅଣ ଆମେ ଯାଇକି ବାହାରେ ବି ଗୋଟେ ବୁଲି କାହିଁକିନା ଏବେ ଝିଅ ମାନେ ସେଫ୍ଟି ନୁହନ୍ତି ଆଗରୁ କଣ ହେଇଛି ନା ଛୁଆମାନେ ସ୍କୁଲ ଆସିବେ କି ନାଇଁ ଖେଳିବେ ଆମେ ତ କିଛି ନା ଗୋଟେ ପଞ୍ଜୁ ଘର ପଞ୍ଜୁୁର ରେ ଯେମିତି ଏ ମାନେ। ପକ୍ଷୀ ମାନଙ୍କୁ ରଖୁଛନ୍ତି ଆମକୁ ସେମିତି ଆମେ ପକ୍ଷୀ ବନିଗଲେଣି।
ହଁ ହଁ ସେଇଆ ଏବେ ତ ଟିକେ ବାହାରକୁ ବି ଯଦି ପଳେଇବ ଖେଳିବାକୁ।କହିବେ କି ଏତେ ବଡ ହେଲାଣି ଆସିକି ଏଠି ଖେଳୁଛି। ଏମିତି ସେମିତି ହେଇ ଦୁନିଆ କଥା। ଛୋଟ ବେଳ ର ମଜା ହିଁ ଅଲଗା ମାନେ କିଏ କହିବାକୁ ବି ନଥିବେ କିଛି ଟେନସନ ନଥିବ ପାଠ ପଢ। ନ ପଢ଼ ତମ ଇଛା।
ହୁଁ କିନ୍ତୁ ଯେତେବେଳେ ଦଶମ ଆସିଯିବ କହିବେ କି ପାଠ ପଢ଼। ଆଉ ଯଦି ବି ମାର୍କ ରେଜଲ୍ଟ ଭଲ ନହେଲା କହିବେ ଦଶ ବର୍ଷ ସ୍କୁଲ ଯାଉଥିଲୁ। କଣ କରିବାକୁ ଖାଲି ବୁଲୁଥିଲୁ।ଏଟା କରିଥିଲୁ ସେଟା କରି
ହହଁ ହଁ ସେଟା ବି ଠିକ ନାମ। ମୁଁ କହୁନି କି ଏମତି ସ୍କୁଲରେ ପଢନା ବୋଲି।ମାନେ କେତେ କ୍ଲାସ ପର୍ଯ୍ୟନ୍ତ। ଆଁ ସିକ୍ସ୍ ମାନେ ଷଷ୍ଠ ରୁ ପଢ ଭଲ ଷଷ୍ଠ ରୁ ମନ ଦେଇ।
ନହେଲେ ସପ୍ତମ ବି ସପ୍ତମରେ ବି। ପଢିଲେ ବି କିଛି ନାଇଁ। ଅଷ୍ଟମ ନବ।